ହ୍ୟାଲୋ।
ହଁ, ହାଲୋ।
ଗୁଡ୍ ମର୍ନିଙ୍ଗ୍, ଆ ଶୁଭ ଶୁଭ ସକାଳ।
ହଁ, ଶୁଭ ସକାଳ।
ଆଉ କେମିତି ଅଛନ୍ତି?
ବହୁତ ଭଲ, ଆପଣ କେମିତି ଅଛନ୍ତି?
ହଁ ମୁଁ ବି ବହୁତ ଭଲ ଅଛି, ଆଜି ସକାଳୁ ସକାଳୁ ତ ସବୁ କିଛି ଠିକ୍ ଠାକ୍ ହେଇଚି କିଛି ଅସୁବିଧା ନାହିଁ, ପାଗ ବି ଭଲ ଅଛି।
ହଁ, ଥଣ୍ଡା ଥଣ୍ଡା ପବନ ମାଡ କି ନିଦ ଭଲ ହେଇଚି, ଖାଲି ନିଦଟେ ଛାଡିନାହିଁ ତ।
ହଁ, ଭିଟାମିିନ ଡି ବି ଭଲ ଟାଇମ୍ ରେ ମିଳିଗଲା। ଭିଟାମିନ୍ ଡି ତ ଆମ ଦେହ ପାଇଁ ବହୁତ ଭଲ, ଏଇଟା ତ ଆପଣ ଜାଣିଥିବେ?
ହୁଁ ହୁଁ, ସୂର୍ଯ୍ୟ ଦେବଙ୍କ କୃପାରେ।
ହଁ।
ସନ୍ ଲାଇଟ୍ସ୍।
ନିହାତି ମିଳିଆ ଦରକାର୍ ଆମକୁ।
ହଁ ବନ୍ସ୍ କୁ ବି ଟିକେ ତ ପ୍ରୋଟିନ୍ ଭିଟାମିନ୍ ଦରକାର୍।
ହଁ, ଯାହାଦ୍ୱାରା କି ସେଇଟା ସବୁ ଷ୍ଟ୍ରଙ୍ଗ୍ ହବ ଆମର।
ହୁଁ, ଆମ ପ୍ରଫେସର୍ ଗୋଟେ ଅଛନ୍ତି ତାଙ୍କେ କହୁଚନ୍ତି, ସୂର୍ଯ୍ୟ ଓ ସକାଳେ ଯୋଉ ଉଉଁ ନାହାନ୍ତି, ତମେ ଉଠିକି ତାଙ୍କୁ ଦଶ ମିନିଟ୍ ଦେଖିବା କଥା, ବଲେ ଆଖିରେ ଯେତିକି ପ୍ରୋବ୍ଲେମ୍, ସେଟା ନାଇଁଟି ସିସ୍କିଟି ସେଭେଣ୍ଟି ପରସେଣ୍ଟ ସଲଭ୍ କରିଯିବ। ଉଠିକିରି ସକାଳୁ ସୂର୍ଯ୍ୟଙ୍କୁ ଟିକେ ଦେଖବା କଥା? ବାରଟା ଖରା ନାହିଁ, ଛଅଟାରେ। ପାଞ୍ଚ ଦଶ ମିନିଟ୍ ଦେଖାହବ ଟିକେ, ଟିକେ ଦେଖିବ ମାନେ ହଁ, ସେ ସୂର୍ଯ୍ୟ ଉଇଁବ।
ଏତେ ସକାଳୁ ତ ଆମେ ଉଠି ବିି ନଥାଉ।
ହାଲୋ।
ହଁ, ହାଲୋ।
ହଁ, କୁହନ୍ତୁ?
ହଁ। ମୁଁ କହିଲି କି ଏତେ, ଏତେ ସକାଳୁ ତ ବେଳେ ବେଳେ ଆମର ଆଖି ବି ଖୋଲି ନଥାଏ।
ଆ ମାନେ ଛଅଟା, ଛଅଟା, ଛୋଟା ଦେ ସେତିକି ଭିତରେ ଆ।
ହଁ, କିନ୍ତ ନିହାତି
ହଁ ଅଁ
ଆଉ ବାକି ଏବେ ଗରମ ତ, ଏବେ ଧୀରେ ଧୀରେ ବଢି ବଢି ଆସୁଚି।
ହଁ ଅଁ
ଗରମ ତ ଯୋଉ ପ୍ରକାର ବଢିଲାଣି ମତେ ଲାଗୁଚି, କେଭଳି ଯୋଉ ଗଛ ଯୋଉ କାଟି ଦଉଚନ୍ତି ସେମିତିରେ ବି ଏତେ ଗରମ ହେଲାଣି, ଗ୍ଲୋବାଲ୍ ୱାର୍ମିଂର ଏଟା ଗୋଟେ ମେନ୍ କଜ୍ ହେଇଗଲାଣି ଏବେ।
ପୁଣି ଅଛି ଆମ ଠାଣେ ଜଣେ, ସେ ଗଛ କାଟିବଲେ ଆଗୋଉଚି ଆମର ଦେଶରେ ଟିକେ।
ଆ ଏବେ ତ ଚାରିଆଡେ, ଯେମିତି କି ଆପଣ ଜାଣିଥିବେ ଏବେ ଚାରିଆଡେ ଆମର ଗଭର୍ଣମେଣ୍ଟ୍ କିମ୍ବା ପ୍ରୋଜେକ୍ଟ କରିଛି କି ଆ ସବୁ ଇଣ୍ଡଷ୍ଟ୍ରି ବଢେଇବ, ସବୁ କଳକାରଖାନା କରିବ। ଆ ରୋଡ କରିବ ସେଥିପାଇଁ ବହୁତ ସାରା ଗଛ ଜଙ୍ଗଲ ଆଦି ସବୁ ନଷ୍ଟ କରିବାରେ ଲାଗିଲାଣି। ସେଥିପାଇଁ ଆଦିବାସୀ ମାନେ ବହୁତ ହଇରାଣ ବି ହଉଛନ୍ତି।
ହଁ ହୁଁ। ଡେଭଲପମେଣ୍ଟ ଦରକାର ଯେ ଏତିକି ଟିକେ ନଷ୍ଟ କରିବା ଦରକାର ନାହିଁ ଆଉ
ନ ହଁ ସେଇଟା ହିଁ ତ କଥା। ଡେଭଲପମେଣ୍ଟ ଦରକାର କିନ୍ତୁ ଆମେ ସେଟାକୁ କିମିତି ଓ କୋଉ ରାସ୍ତାରେ ଆଣିବା ସେଇଟା ବି ଆମେ ଜାଣିପାରୁନୁ। କାହିଁକି ନା ଆମକୁ ଗଛ ବି କାଟିବାକୁ ପଡୁଛି। କିଛି କିଛି ଆ ଆ ମାନେ ଏ ଆମେ ଜାଗାକୁ ନଷ୍ଟ କରିବା ହଁ ତ ସେଇଟା ହିଁ ଅସୁବିଧା ହଉଛି। ତ ମତେ ଲାଗୁଛି ଆମ ଗମେଣ୍ଟ କୁ ଅଲଗା କିଛି ରା ସ୍ତାକୁ ଦେଖିବାକୁ ପଡିବ।
ହୁଁ।
ଆଉ ବାକି ସେମିତି ବହୁ ଚାଲିଛି ଆଉ ଖରା ଏବେ ତ ଏବେ ତ ଶୀତ ଦିନ ବି ଆଉ କିଛି ଜଣା ନ ପଡୁନି। ସୀତା ଦିନେ ଶୀତ ଦିନ କେତେ ଜଲଦି ଆସିକି ପଳଉଛି। ଶୀତ ଦିନ ଯେତେବେଳେ ଆରମ୍ଭ ହବାକୁ ଯାଉଛି। ହଁ ଲାଗୁଛିଁ ଶୀତ ହଉଛି। ତାପରେ ପନ୍ଦର କୋଡିଏ ଦିନ ପରେ ସରିଲା ଶୀତ।
ତାପରେ ବାଟରେ ଖରା କ ଭାଇ ଗୋଟେ ଶୀତରେ ଖରା।
ପୁଣି ସେମିତି ଖରା। ମତେ ଲାଗୁଛି ଯେମତି ଖରା ଦିନ ଜଲଦି ଜଲଦି ଆସିଯାଉଛି। ଆଉ ବହୁତ ଟାଇମ ଯାଏ ରହୁଛି।
ହଁ ହ ଟିକେ ଆମର ୱେଦର ରିସାକଲ ୱେଦର୍ ସର୍କଲ ଠିକ ହଉନାହିଁ ଏବେ।
ହଁ ମତେ ଲାଗୁଛି ଭୂଗୋଳ ପଡିଥିଲେ ଭଲ ହେଇଥାନ୍ତା।
ଅ ମୁଁ ଜୋଗ୍ରାଫି ନେଇଥିଲି, ମୁଁ ଜୋଗ୍ରାଫି ପଢିଛି।
ହଁ ତାହେଲେ ବହୁତ ଭଲ ଆପଣଙ୍କ ସବୁ ଜିନିଷ ବିଷୟରେ ନଲେଜ ଥିବ।
ନଲେଜ କହିହବ ଟିକେ। ଏବେ କହୁଛନ୍ତି କି ଅ ଅଷ୍ଟ୍ରେଲିଆ ର କି ଆଉ ଗୋଟେ ଦେଶରେ ଟିକେ ଜାଗା ଖସି ଯାଉଛି। ଆଇ ଥିଙ୍କ କେତେ ବର୍ଷ ପରେ ସେଇଟା ଖସିିକ ଆମ ଭାରତରେ ଲାଗଯିବପାରେ
ଅଷ୍ଟ୍ରେଲିଆ ର?
ଏଟା ନାଇ ଅଷ୍ଟ୍ରେଲିଆ ନୁହେଁ, ଅଲଗା ଗୋଟେ ଜାଗା ର ନା ମନେ ପଡୁନି। ମୁଁ ଟିକେଟ ତାର ଜାଗା ସେଟା ବେଶୀ ଖଚିବାର ଲାଗ ଏଇ କଣ ଖୋଲିବାର ଲାଗିଛି। ମାନେ ଜାନୁଛୁ ଆମର ଅର୍ଥ ରୋଟେଟ୍ କରୁଛି। ସେ ରୋଟେଟ ରେ ନାଇ ସେ ମୁଁ ଏଇ କଣ କଣ ଜାଗା ବି ଘୁଚି ଯାଉଛି ସେଟା ବି ଘୁଚି ଯାଇକି ଭାରତ ଲାଗିବାର ଚାନ୍ସ ଅଛି। ଯଦି ସେଟା ବାଇଚାନ୍ସ ଭାରତ ଲାଗିଗଲା ମାନେ ପାହାଡ କ୍ରିଏଟ ହେଇଯିବ। ଆଉ ଚାରି ଆଡେ ଥଣ୍ଡା ହେଇଯିବ ମାନେ ବରଫ ଆମର ସେ ସାହିଟା ନହିଁ ନା ପୁରା ସମୁଦ୍ର ପଟେ ଯ ରାସ୍ତା ଅଛି। ଆପଟେ ପାହାଡ ଲାଗିଗଲେ ପୁର ଏପଟେ ହିମାଳୟ ଟାଇପରେ ପର୍ବତ ସୃଷ୍ଟି ହୋଇଯାଇପାରିବ। ତାପରେ ଚବିଶ ଘଣ୍ଟା ଶୀତ।
ଏତେ ଶୀତରେ ତ ଆମେ ତ ରହିବି ପାରିବାନି। ଆମେ ତ ତିଷ୍ଟି ପାରିବାନି ଏତେ ଶୀତରେ।
ଆତେ ସେ ତେତେ ରହିପାରେ ଏ ହଁ ଟିକେ କଣ ବ୍ୟବସ୍ଥା କରାଯିବନି କି ମଝିହେଲେ ଟିକେ ଗରମ ରହିବ ସାଇଡ ଥଣ୍ଡା ରହିବ ଆଉ। ଆଉ ଗୁଟେ କଥା ସବୁ କଳା ଲୋକ ଗୁରା ହେଇଯିବେ ଜାଣି କଣ
ହଁ ଏଇଟା ବି ମୁଁ ଶୁଣିଥିଲି କି, ଯେତିକି ସବୁ ଥଣ୍ଡା ଏରିଆ ଥାଏ ଯେମିତିକି ଆମ ଅ ଅ ମାନେ ଭାରତରେ ଯେମିତି ଉତ୍ତରାଖଣ୍ଡ ମାନେ ସବୁତକ ଯେତିକି ସବୁ ଅଛି ଆମର ନର୍ଥ ଇଷ୍ଟର ସେପଟ ସାଇଡର ସବୁ ଲୋକମାନେ ବହୁତ ଗୋରା ହେଇଥାନ୍ତି କାରଣ ସେମାନେ ଥଣ୍ଡାରେ ରୁହନ୍ତି। ଆଉ ଆମ ବଡିରେ କିଛିଟା ଗୋଟେ ପ୍ରୋଟିନ ଥାଏ ଯୋଉଟାର ଅଭାବରେ ସେମାନେ ଥଣ୍ଡା ମାନେ ସବୁ ଗୋରା ହେଇଯାଆନ୍ତି ମାନେ ଟିକେ କଲର ତାଙ୍କ ଭିତରେ ଆମ ଭିତରେ ଟିକେ ଯେ ଯେତେବେଳେ କି ଆମେ ଯେତିକି ଲୋକ ଏମିତିକି ଯେତେ ଯେତେ ଲୋକ ସବୁ ପଛୁଆ ପଛୁଆ ଥାଆନ୍ତି ସେ ସାଉଥ ଇଷ୍ଟ ଆଡେ ହଉ ସେ ଆ ସାଉଥ ୱେଷ୍ଟ ଆଡେ ସାଉଥ ଇଷ୍ଟ ନାହି ତ ସାଉଥ ୱେଷ୍ଟଆଡେ ସେପଡ ସାଇଡ ଲୋକ ପାଇଁ ଟିକେ ଏମତି କଲର ଚେଞ୍ଜ ଯାଏ ତାଙ୍କ ଭିତରେ।
ହୁଁ ହୁଁ।
ପ୍ରଥମ ସୂର୍ଯ୍ୟୋଦୟ ତ ଆମର ଏପଟେ ହୁଏ ନା ସେ ଆ ପ୍ରଥମ ସୂର୍ଯ୍ୟୋଦୟ କୋଉଠି ହୁଏ। ଗୁଜୁରାଟର କଚ୍ଛ।
ହୁଁ ହୁଁ।
ପ୍ରଥମ ସୂର୍ଯ୍ୟୋଦୟ ସେଠି ହୁଏ। ହଁ ଆଉ ସବୁଠୁ ଶେଷରେ କୋଉ ପଟେ ହୁଏ?
ଶେଷରେ ଗୁଜୁରାଟ।
ୱେଷ୍ଟରେ ହୁଏ ଆମର ଆ ୱେଷ୍ଟରେ ହୁଏ। ହଁ ଠିକ ଅଛି ବହୁ
ଘରେ ଏତେ ମନେ ନାହିଁ।
ହଁ।
ଖାରବେଳ ତ ପାଠରେ ଦୁର୍ବଳ ଥିଲେ। ଟିକେ ନାହିଁ ତ ବହୁତ ଦୁର୍ବଳ ଥିଲି କ୍ଲାସରେ ଲାଷ୍ଟ ଆଉଥିଲି। ଖାରବେଳ ଦୁର୍ବଳ ଥିଲେ।
ଏଇଟା ସବୁ ମ୍ ଏଇଟା ସବୁ ମାନେ କଣ କହିଲ ସବୁ ଜାଣିବା କଥା ମାନେ ହଁ ମନେ ଥିବା କଥା ଏରା।
ହୁଁ।
ଆମର ନା ନା ଆମର ଆକ୍ଚୁଆଲି ଏ ସ ଯୋଉ ସୂର୍ଯ୍ୟୋଦୟଟା ପ୍ରଥମେ ଏପଟେ ହୁଏ ନା ଇଷ୍ଟ ଇଷ୍ଟରେ ହୁଏ ନା ତ ଇଷ୍ଟ ହେଲେ ସେଇଟା ଆଗ ଅ ଇଷ୍ଟରେ ହେଉଥିଲେ ଅରୁଣାଚଳ ପ୍ରଦେଶର ଆଗ ହବ ହଁ। ଭୁଲ କହିଲି ଅରୁଣାଚଳ ପ୍ରଦେଶରେ ଆଗ ହୁଏ। ତାପରେ ଆମର ଗୁଜୁରାତରେ ଆମର ଏ ସବୁ ଠୁ ଶେଷରେ ଆମର ଗୁଜୁରାଟରେ ହୁଏ ଓଲଟା ହୁଏ।
ହଁ ହଁ ସେ ଆମର ଅର୍ଥରଟ ହଉଚି।
ହଁ। ଆ ବାକି କଣ ସକାଳୁ କଣ ଜଳଖିଆ ସରିଲାଣି?
ହଁ ସକାଳୁ ଉଠି କରି ଚା ପିଇଥିଲି।
ହଁ ଏବେ ତ ଏବେ ତ ସ୍କୁଲ ଖୋଲିଗଲାଣି କଲେଜ ବି ଖୋଲିଗଲାଣି।
ହଁ ଦୁଃଖର କଥା।
ହଁ ଏବେ ପିଲାମାନେ ବି ପିଲାମାନେ ବି ସବୁ ସ୍କୁଲ ଗଲେ ହଁ। ଆମର ବି ସେମିତି ତ ଚାଲିଛି ସମସ୍ତଙ୍କ ଜୀବନରେ ପୁଣି କାମ ଆସିଲାଣି। ମଝିରେ କିଛି ଦିନ ସମସ୍ତେ ହଁ ଭଲ ସେ ମଜାମସ୍ତି କରୁଥିଲେ ରଜ ଥିଲା ତ। ପୂର୍ବରୁ ଏବେ ତ ଆଗକୁ ରଥଯାତ୍ରା ଆସିବାକୁ ଯାଉଛି ପୁଣି ସମସ୍ତେ ଏବେ ଏ ଆପଣ ଯିବେ?
ହଁ ଏଥର ପୁରୀ ଯିବାର ପ୍ଲାନିଂ ଅଛି ତ କେ ଘରଲୋକ ତ ଆଲାଉ କରିବେ ନାହିଁ।
ଅହ ରଥଯାତ୍ରା ତ ମାନେ ବିଶ୍ୱ ପ୍ରସିଦ୍ଧ। ବିଦେଶରୁ ଲୋକମାନେ ଆସୁଛନ୍ତି ଦେଖିବାକୁ ରଥଯାତ୍ରା।
ହୁଁ ହୁଁ।
ରଥ ଯା ରଥଯାତ୍ରା ମାନେ ଏତେ ପ୍ରସିଦ୍ଧ କଣ ପାଇଁ? ଲୋକ କାହିଁକି ଏତେ ମାନେ ହଁ।
ହଁ ଆ ଏତିକ ଜଣ ତମେ ସେ ନ୍ୟୁଜ ଶୁଣିଛ? ଜଷ୍ଟ୍ ଇନଷ୍ଟାରେ କ୍ଲିପ୍ ଆଇଥିଲା। ଗୋଟେ କଣ ପ୍ୟାରେଣ୍ଟସ୍ ତାଙ୍କ ଡେଥ ପୁଅକୁ ଧରିକରି ଗଲେ ତାଙ୍କ ପୁଅ ଡେଥ୍ ହେଇଯାଇଥିଲା। ତା ଠୁ ଯେତେବେଳେ ସେବୁ ଉଠେଇଦେଲା।
ହଁ ହଁ ଏଇଟା ମୁଁ ବି ଶୁଣିଥିଲି ମାନେ ଶୁଣିଥିଲି ନାଇଁ ସେ ମାନେ ଦେଖିଥିଲି ସେ ଗୋଟେ ଭିଡ଼ିଓ ଟେ ଭାଇରାଲ
ହଁ ମୁଁ ବି ଦେଖିଥିଲି।
ଉଁ ସେଟା ତା କଣ କହିବା ସେଟା ତାଙ୍କ ମହିମା କି ତାଙ୍କର କୃପା ତାଙ୍କୁ କରୁନା କଣ ପ୍ରଭୁଙ୍କର ସେଇଟା।
ମୁସଲମାନଙ୍କୁ ଏଣ୍ଟ୍ରି ନାହିଁ ଖରାପ ଲାଗୁଛି।
ହଁ କିଛି ନା କିଛି ଆମର ଥିବ ନା। ଆ‌ କେବଳ ମୁଁ ସେ ଅଣ ଓଡ଼ିଆ ଯେତିକି ବି ଜଣ ସମସ୍ତଙ୍କୁ ମାନେ ଅ ସୋନଙ୍କୁ ଅ ମନା କରାଯାଇଥାଏ କି ନାଇଁ ଆପଣ
ହଁ
କିଛି ନା କିଛି ଗୋଟେ ଥିବ ନା ଜଗନ୍ନାଥ ମନ୍ଦିର ର ସଂସ୍କୃତିରେ କିଛି ନା କିଛି ତୋ ଗୋଟ ଥିବ ଯାହାଦ୍ଵାରା କି ସେମାନଙ୍କ ପାଇଁ ମନା ହେଇଥିବ।
ସେଥିପାଇଁ ତ ସେ ସେ ଆସି ତ ସେ ବାହାରିଲେ। ତମେ ଆସନ ତମେ ଡୋ଼ଣ୍ଟ ୱରୀ।
ହଁ ସେଥିପାଇଁ ସେ ବର୍ଷକୁ ଧରି ଆସନ୍ତି କି ମୋ ମତେ ଦେଖିବା ପାଇଁ ଲୋକ ଏତେ ବାଟରୁ ଆସୁଛନ୍ତି କିନ୍ତୁ ମୋ ମନ୍ଦିର ଭିତରୁ ବା ବାହାର
ଦେଖ କେତେ ଦେଖୁଛ।
ତାଙ୍କୁ ଦେଖିଲେ ବି ବହୁତ୍ ଖୁସି ଲାଗେ।
ହୁଁ ହୁଁ ଇଏ କେବେ ପୁରୀ ଯାଇଛନ୍ତି?
ହଁ ବହୁତ୍ ଥର ଯାଇଛି। କିନ୍ତୁ ବହୁତ୍ ଏବେ ଆଗରୁ ଆଉ ଏବେ ଭିତରେ ବହୁତ୍ ତଫାତ ହେଇଗଲାଣି ଆଗରୁ ଯେତେବେଳେ ଯାଉଥିଲୁ ଆରାମ ସେ ଯାଉଥିଲେ ଏବେ ବହୁତ୍ ଭିଡ଼ ହେଇଗଲାଣି ବହୁତ୍ ସମୟ ଲାଗୁଛି। ସେ ଏମିତି ଠିଆ ହେଇ ରହି ରହି କେବଳ ତାଙ୍କୁ ଦେଖିବା ପାଇଁ। ହେଲେ ବି କିଛି ନାଇଁ ଅ କଣ କହନ୍ତି କଷ୍ଟ କଲେ କୃଷ୍ଣ ମିଲେ ତ ସେମିତି ସେତକୁ ତାଙ୍କୁ ଦର୍ଶନ ମିଳିଗଲେ ମାନେ ସବୁ ତାର ଦୁଃଖରୁ ମାନେ ଆମେ ଦୂରେଇ ଯାଉ ବହୁତ୍ ଖୁସି ଲାଗେ ତାଙ୍କୁ ଦେଖିଦେଲେ।
ହୁଁ ହୁଁ ବହୁତ୍ ଭଲ ସେ ଜୀବନ କେବେ ଦେଖ ପୁରୀ ତ ଯାଇପାରୁନହିଁ ଆଗେ ପା ଏଇଥର ଦେଖ ପରମିସନ୍ କେବେ ଘର ଲୋକ ଦେବେ କି ନାହିଁ ହାଟା ମେନ୍ କଥା କେବେ
ହଁ ହଁ।